ହାଲୋ।
ହାଲୋ।
ହଁ ହ୍ୟାଲୋ।
କଣ କରୁଛନ୍ତି ହଁ।
ଏଇ ଜଷ୍ଟ ଖାଇ ପିଇ ସାରିକି ମୋବାଇଲ ଦେଖୁଥିଲି ଆଉ।
ହଁ କଣ ପଢୁଛନ୍ତି ଆପଣ? ମୁଁ ଏଇ ଛାତ ଉପରେ ଅଛି ଆଉ ମାନେ ଲାଇନ ଫାଇନ୍ କଟି ଯାଇଛି ତ। ଲାଇନରେ ଆସିନି ମେଘ ପବନ ହଉଥିଲା ଆପଣ।
ରୁମରେ ଅଛି ଆମ ଲାଇନ ଅଛି ବର୍ଷା ହେଇଥିଲା ବଟ ଲାଇନ ଅଛି ଆମର। କଣ କରୁଛନ୍ତି ଯ ଆପଣ?
ମୋର ଏଇଟା ବିଇଡି ସେକେଣ୍ଡ ଇୟର।
ବିଡି ସେ ଆମର ପ୍ ଥ୍ରୀ ସେକେଣ୍ଡ ଇୟର।
ଓ ହୋ ମୋଠୁ ସାନ ଆଉ। ଦି ବର୍ଷ ଆଉ ହଁ ଆଉ କଣ ଖାଇଛ? ହଁ ଭଲ ଅଛନ୍ତି ତମ ଘରେ?
ହୁଁ ଆରେ ଭଲ ଅଛନ୍ତି। ମୁଁ ମ୍ୟରେଜ୍ ପସନ୍ଦ ମୁଁ।
ଆପଣ ଅଲରେଡ଼ି ମ୍ୟାରେଡ଼୍।
ହଁ।
ହଁ ହଁ ଆପଣ କେତେ ଭାଇ ଭଉଣି?
ଚାରି ଭାଇ ଭଉଣୀ।
ଆପଣ ବଡ ନା ସାନ ନା କଣ?
ଝିଅ ତୁ ବଡ ମାନେ ମଝିଆଣି ଆଉ।
ହଁ।
ଆପଣ?
କଣ ଆଉଥରେ?
ଆପଣ କେତେ ଭାଇ ଭଉଣୀ ଯେ?
ଆମେ ତିନି ଜଣ ମୁଁ ବଡ ତାପରେ ସାନ ଭଉଣ୍ଟେ ତାପରେ ସାନ ଭାଇ।
ଓହୋ ଘରେ କଉଠି ଯେ ଆପଣ କର?
ଅଁ କୁହନ୍ତିନି ଆପଣଙ୍କ ପାଖାପାଖି ଆଉ ଆପଣ? ଆପଣ ବେଶି ପାଖାପାଖି ଆଉ ବେଗ ହେଇଛି ମାନେ ଏକା ପାଖାପାଖି ହେଇଥିବା।
ଅ ହ।
ହୁଁ ଆଉ ଆପଣ କଣ ଖାଇଥିଲେ ରାତିରେ?
ହଁ ଭାତ ଡାଇମା ଆଉ ଭଜା। ଏତିକି ଖାଇଥିଲି।
ହୁଁ କଣ ନୂ ନୂଆ ମ୍ୟାରେଜ କରୁଛନ୍ତି ନା ଫୁ ମାନେ ପୂର୍ବରୁ।
ନୂଆଁ।
ଲଭ୍ ମେରେଜ୍ କି ହଁ ଭଲ ଆଉ। ଆଉ
କୋଉଠି ବି ରିତା କହୁଛନ୍ତିି ଯେ।
ଏଇ ଆନ୍ଧ୍ର ଆନ୍ଧ୍ରପ୍ରଦେଶ।
ଆଣିଥିବ ଓହୋ। ଆଛା ଆଉ ଘରେ କେମିତି କଣ କେତେ ଭାଇ ଭଉଣୀ ଆମ ବାପା ମା ଦାଦା ଖୁଡୀ କେତେ ଅଛନ୍ତି ମାନେ ଭାଇ ଟୋଟାଲ ଫ୍ୟାମିଲିଟା ନା
ହଁ ନାଇଁ ବାପା, ମାମା ବାପା ଟିଚର ଅଛନ୍ତି ଆଉ ମାମା ହାଉସୱାଇଫ୍ ଘରେ। ଆଉ ଆମ ସାନ ଝିଅ ଯିଏ ସିଏ ପ୍ଲସ୍ ଥ୍ରି ଫାଷ୍ଟ ୟର୍ ଏ ବର୍ଷ। ସେକେଣ୍ଡ ସେମିଷ୍ଟର ଦବ। ଆଉ ମୋ ସାନ ଭାଇ ସେ ନବମୀ କ୍ଲାସ ପଢୁଛି ଆଉ ମୋର ତ ବିଡି ଫାଷ୍ଟ ଇୟର ଆଉ। ଆଉ ତମର କଣ କହ?
ଆ। ଆମର ତ ମୋ ଭାଇ ସବୁ ମାନେ ପ୍ଲସ ଥ୍ରି କରିସାରିଛନ୍ତି। ଆଉ ସେ କିଛି ଜଫଫ୍ପ୍ କଲେନି ସେ ଆମ ଯୋଉ ବୁଲର ଅଛି। ସେ ଆମର ଗାଡି ଚଲଉଚନ୍ତି। ଆଉ ବାପାଙ୍କର ଏଜେଡେ ହେଇ ଯାଇଚନ୍ତି ଟିକେ ତ। ବୁଢା ତ ଇଏ ଯୋଗୁ ସେ କିଛି କରୁନାହାନ୍ତି। ଭାଇ ସବୁ ଘର କାମ ତୁଲଉଚି। ଆଉ ସାନ ପୁଅ ପ୍ଲସ୍ ଥ୍ରୀ ସେକେଣ୍ଡେଡ୍ ଇୟର୍ ଆଉ ସାନ ଝିଅ ହେଲା
କଣ ରୋଷେଇ କରିଥିଲେ ଆଜି ମାନେ ଖରାବେଳେ?
ଖରାବେଳେ ଭାତ ଆ ଆଉ ସୋୟାବିିନ ତରକାରି ଆଉ ଖଟା ଟିକେ କରିଥିଲି ଆଉ। ଟମାଟୋ ଖଟା ଯୋଉ କରନ୍ତିନି ସେଇ ଟମାଟୋ ଖଟା। ନନ୍ ଭେଜ୍ ଖାାଉନି ଆଉ।
ଆଉ ସକାଳୁ କେତେ କଣ ଉଠୁଚ?
ସକାଳେ ସେଇ ସାଢେ ପାଞ୍ଚେ। ସାଢେ ପାଞ୍ଚ ଉଠିକି ନିତ୍ୟକ୍ରମ ସାରିଦିଏ।
ସାନ ଭଉଣୀ ନାଁ ମଝିଆ ନାଁ କଣ? ପୁରା ସାନ କେତେ ଭାଇ କି?
ନାଇଁ ତାଙ୍କର ଦି ଭାଇ ନାଁ ତ ଦି ଭାଇ ବଡ ଭାଇ ହଁ ଉଁ ଦେବି ଶାଶୁର ନାହାନ୍ତି। ତ ଶାଶୁ ତ
ଦି ଶାଶୁ।
ନାଇଁ ଶାଶୁର।
ଅଁ। ଆଉ ତାହେଲେ ଆପଣ ମାନେ ମିଶିକି ସବୁ କରୁଚନ୍ତି ଆଉ।
ହୁଁ ଯାହା ତ ସବୁ କରୁ ଚନ୍ତି ମୁଁ କଲେଜ୍ ଆଡେ ପଳଉଚି ନାଁ। କାସ୍ ସିଏ ଯାଣିଚି ଆଉ।
ତାଙ୍କର କଣ ପିଲା ଛୁଆ?
ହଁ ଝିଆରୀ ଜଣେ ଅଛନ୍ତି।
ଆଁ କଣ କୋଉ କ୍ଲାସ୍ ପଢୁଛି ନାଁ କଣ?
ନାଁ ସେ ଦିବର୍ଷ ର ତାଙ୍କର ବି ଏବେ ମ୍ୟାରେଜ୍ ଏଇ ଦିବର୍ଷ ହବ। ଦିବର୍ଷ ନାଁ ଅଢ଼େଇ ବର୍ଷ ହେଇଗଲାଣି।
ହୁଁ। ଅଛୁଆଟା ଅଛି ତା ଘରେ ଆଉ।
କଣ କହିଲେ?
ମୁଁ କହିଲି ଗୋଟେ ଛୋଟ ଛୁଆ ଘରେ ଅଛି ଆଉ।
ହଁ ଆ ଭଉଣୀ ବି କେହି ନାହାନ୍ତି ନାଁ ତ ହଁ ଆଉ କଣ କୁହ?
ହୁଁ କଣ ପଚାର?
ସେ କିଛି ଟପିକ୍ ବିଷୟରେ ପଢାପଢିରେ କରେ ମାନେ ପ୍ଲସ୍ ଥ୍ରୀ ଟାଇମ୍ ରେ
ଅହଁ ମୋର କମ୍ପ୍ୟୁଟର ସାଇନ୍ସ ଥିଲା। ଆପଣଙ୍କର ଘର କଣ ବନେଇଛନ୍ତି?
ମୋର ପ୍ଲସ୍ ଥ୍ରୀ ଓଡିଆ ଅନର୍ସ
ଅ ହଁ କୋଉଠି ବାଜିରାଉତ ନା ଓମେନେ।
ଓ ଏନେ ଯିବିନାହିଁ ଏଠି ମୁଁ ଖାଲି ଏକ୍ଜାମ ବେଳେ। ବିଏ ଯାଏ ଆଉ କ୍ଲାସ ଜୋରେ ମ୍ୟାଡାମ ଡାକିବ ମ୍ୟାଡାମଙ୍କ ସହିତ ଟିକେ କ୍ଲୋଜ୍। ସେଇଠୁ ଚିହ୍ନା ପରିଚୟ ମ୍ୟାଡାମ୍ ଡାକିବେ ମୁଁ।
ଚୋରିଟା କାହା ଥ୍ରୋରେ କେମିତି କଣ କରୁଛନ୍ତି।
ଏ ଜଣେ ସାଙ୍ଗ ତାଙ୍କ ସେ ଆଗ ଫାଷ୍ଟ ଗଲେ ତାପରେ। ମୁଁ କହିଲି ମୁଁ କଣ କରିବି ଘରେ ବସିକି କଣ ପାଇଁ ମୋବାଇଲ ରେ ଦେଇ ମତେ ବି କିଛି ଦିଅ ମୁଁ କରିବି ଆଉ। ତାପରେ ସେ କହିଲେ ହଉ ଆ ସେ ଦେଇଛନ୍ତି ଏବେ ତ ମୁଁ ମାସେ ଚଲଉଛି ଏଇ ଦି ଦିନ ହେବ ଆଉ। ମାନେ ଆଗରୁ ଆଡ୍ କରିଦେଇକି କିନ୍ତୁ କେବେ କାମ କରିନି।
ଆପଣ କଣ ମାନେ ଇପ୍ସିତା କଣ ବେହେରା।
ମୋର ନାୟକ।
କଣ।
ନାୟକ ତସା। ହୁଁ
ନାଇଁ ସେମିନାରେ ମୋର ବି ସାଙ୍ଗ ଅଛନ୍ତି ସେଥିପାଇଁ ଆଉ। ବାଜିଚକ୍ ଫଚଚକ୍ ତ
ବାଚ ବି ତ ଢେଙ୍କାନାଳ
ହଁ ସେଇ ସେମିିନାଇଁ ଆଗକୁ ଅଛି ଯୋଉ ନୁହଁ କି।
ନାଇଁ ନାଇଁ ଜିମିନଟା ଆହୁରି ରହିଲାଣି ସେଇ ଯୋଉ କାମାକ୍ଷା ଛକ ତା ଆଗକୁ ବୁଞ୍ଚା ପଡା।
ନାଇଁ ନାଇଁ ବୁଝିଲେ ତ ସିମିନାଇ ଯେ ଆପଣ ଢେଙ୍କାନାଳ ସିମିନାଇ ନୁହଁ ଆପଣ ତାହେଲେ କାମାକ୍ଷା ସିମିନାଇ।
ଉଁ ଢେଙ୍କାନାଳ ସିମିନାଇ ଆଉ କୁଆଡେ ଗୋଟେ ଅଛି କି। ଏଇ ଜାଣିନାହାନ୍ତି ଅନୁଗୁଳ ଯିବା ପାଇଁ ଯୋଉ ରା। ସ୍ତା ସେ ସାଇଟ୍ ପଟେ ତ ଯାନ୍ତି।
ସେ ଗୋଟେ ସିମିନାଇ ଅଛି।
ଢେଙ୍କାନାଳରେ ସିମିନାଇ ଅଛି ନାଇ। ଆଞ୍ଚଳିକ ବିଦ୍ୟାଳୟ ତ।
ସିମିନାଇ କଲେଜ୍।
ସିମିନାଇ କଲେଜ ମାନେ କଲେଜ ନା ଟା ସିମିନାଇ କଲେଜ୍।
ଅ ଆପଣ ଲକ୍ଷ୍ମୀ ପୂଜା ନୁହେଁ କି ସେଇ ପାଖରେ।
ଲକ୍ଷ୍ମୀ ବଜାର ଆଁ ଏଟା ଢ଼େଙ୍କାନାଳରେ।
ଆପଣଙ୍କର ଡିଷ୍ଟିକ୍ କଣ ଢେଙ୍କାନାଳ ତ ସିମିନାଇ ମୁଁ ଯୋଉଟା କୋହୁଛି। ଆପଣ ବି ସେଇଟା କହୁଛନ୍ତି ମେ ବି।
ହଁ। ହେଇଟା ଢେଙ୍କାନାଳ ଯେ କିନ୍ତୁ ଦେଖ ଢେଙ୍କାନାଳ ଏଇଟା ଡ଼ି। ଟି ଭିତରେ କିନ୍ତୁ ଢେଙ୍କାନାଳ ବଜାରେ ଭିତରେ ନୁହଁ ସେଇଟା।
ନାଇଁ ବଜାର ଭିତରେ ନୁହଁ କିନ୍ତୁ ଅ ସେଇଠି ଆଉ।
ହୁଁ ଢେଙ୍କାନାଳ ସେ ଆଗରେ ଆଉ ଅନୁଗୁଳ ଯିବା ପାଇଁ ମାନେ। ଏଇ କାମାକ୍ଷା ଛକ କାମାକ୍ଷା ଛକ ଆଗକୁ ଘୁଞ୍ଚା ପଡା ଘୁ।
ନାଇଁ ଏ ଗୋଟେ। ନାହିଁ ସେଠି ମାନେ ପୋଲିଆ ଆସି ଯୋଉ ବାଜ ଚୌକକୁ ଆଗକୁ।
କୁଲିଆ ସେଟା ହଉଛି ଇଆଡେ ଯିବା ପାଇଁ ଯୋରଦା ଆଡେ ଯିବା ପାଇଁ ଆଉ କଳାପାଣି ଆଡେ ଯିବା ପାଇଁ। ଆ।
ହଁ ସେ ଦିଟା ରାସ୍ତା ନାଇଁ କି।
ହଁ ହଁ।
ଗୋଟେ ତଳକୁ ଖସିକି, ସେଇ ସେଇ ଆପଣ ସେଇ ସିଧା ନା ତାଠୁ ତଳକୁ ଖସି
ନା ନା, ଆମେ ଏପ ସାଇ--------ବାଜି ଚଉକିଠୁ ବାଁ ପଟକୁ ଆମର ସିଆଡ଼େ।
ବଡ଼, ଆଜ୍ଞା, ହଁ।
ମୁଁ କୁଡ଼ିଏ ବର୍ଷର ଜିଅ।
ହଁ ପା, ହଁ ମୁଁ ଏକୋଇଶି, ଆଉ କ
କହିଲି, କଉଠି ପ୍ଲସ୍ ଥ୍ରୀ କର୍ଥିଲେ ଯେ?
ଇଟେକ୍ ଜାଣିଛନ୍ତି, ସେଇ ଢେଙ୍କାନାଳ୍ ଇଟେକ୍, ହଁ ସେଇଠି।
ପ୍ଲସ୍‌ଟୁ ଜାଭିଅର।
ହଁ!
ହଁ, ମର ଫିଜିକ୍ସ ମ୍ୟା
ସେଖେଣ୍ଡାରେ ଫିଜିକ୍ସି ନା ଫାଷ୍ଟେଟା ରେ?
ନାଇଁ, ଫାଷ୍ଟାରେ ଥିଲା ମ୍ୟାଥ୍, ସେକେ--ଥିଲା ଫିଜିକ୍ସ।
ଆଉ ୟୁପି------ଇଥିକ୍ସ ବଳକୁ ଥିଲା, ତମ ବଳକୁ ଟା ଅଛି ନା ନାଇଁ?
ଇଥିକ୍ସ, ଇଥି----ଅଛି ନା ନାହିଁ?
ନାଇଁ ନାଇଁ, ତ ସରି ସରି ତମେ ଆର୍ଟସ୍‌ ନା?
ହଁ, ଥିବ ବଧେ, ଜାଣ୍---ତ ଆଉ।
ନାଇଁ, ଆମ ଝିଅ ଏଥର ଫାଷ୍ଟ୍ ଇୟର୍ ନା। ବର୍ଷେ ବଡ଼, ତ ତମର ଥିବ ନାଇଁ?
ହୁ ଆଉ କେତେ ଖାଇଲେ ଯେ ରାତି ମାନେ
ଆଜ୍ଞା, କ'ଣ?
ମା ରାତିି ଖିଆଟା କେତେ--ଳେ ଖାଇବେ ଯେ?
ତମର।
ଖାଇକି, ଆଉ ଥରେ ଭୋକ ହେଲାଣି।
ଏଇ ଏଇ କଥା ଏଇ ମୁଁ ଶୋଇ ପଡ଼େନା।
ଏଟା ଆର ବର୍ଷ ମାନେ ଦି ବର୍ଷ ହେଲାଣି, ଏଟା ସମସ୍ତେ କରୁଚନ୍ତି।
ତମେ କେବେଠୁ ମାନେ ୟୁସ୍‌ କଲଣିି?
ମୁଁ ଦି ମାସ ହେଲାଣି ମୁଁ ଏରା କରୁନଥିଲି ମୋର ଏଜାମ ଥିଲାନା ଏବେ କରୁଛି ହଉ ଆପଣ? ପରେ କଲ କରିବି ହେଇଗଲାଣି ଟାଇମ କାଟିଦିଅନ୍ତୁ ହଉ।